ହାଲୋ ଲୋ।
ହାଲୋ।
ହାଲୋ।
ହାଲୋ।
କଣ କଣ କରୁଛ?
ମୁଁ ଏଇଠି ବସିଥିଲି। ମୁଁ ବସିଥିଲି, ତମେ କଣ କରୁଛ?
ଅ ଏଇଠି ଟିକେ ଗରମ ହଉଥିଲା ଆଉ ବୁଲିକି ଆଉ। ହୁ୍ଁ ଆଉ କଣ ଖାଇଲ?
ମୁଁ ପକୁଡ଼ି ଖାଇକି ବସିଥିଲି। ସ୍ରୃ୍ ତମେ କଣ ଖାଇଛ?
ଆଉ ଆଉ ମୁଁ ଏଇ ବିସ୍କୁିଟ୍ ଖାଇଥିଲି ଆଉ। ଆଉ
ଦେଅ ଭଲ ଅଛି?
ହଁ ଠିକ ଅଛି ଆଉ, ତମ ଦେହ ଠିକ ଅଛି? ହଁ ଠିକ ଅଛି। ଆଉ ତମ ଦେହ
ହଁ ହଁ ମୋ ଦେହ ଠିକ ଅଛି।
ଓହୋ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ବସିକି ପକୁଡି ଖାଉଛୁ।